ଭାଇ କୋଉଠି? ଇଆଡେ ମୁଁ ପାଇଁ ଆସି ଅ ହୋ
ଯାଇ ନ କେତା ଆରେ
ନା ଏଠି ବସିକି ବୁଲୁଛି। ବୁଲୁଛି ଯେତେବେଳୁ ବସିକିପା। ବୁଲୁଛି ବୁଲୁଛି ହେତେବେଳୁ।
ଆଉ କଣ କୁହ?
ଆଉ କଣ ମୁଁ ବି ସେଇ ବୁଲୁଛି ଆଉ
ପବନ ମାର ଲିକଲି ହେଲା ପବନ ମାର ଯେତେ ଜାଣି
ହଅଁ ଆଉ ଏବେ ତ ଯାଇଥିଲି ଯାଜପୁର ଆଡେ ଖେଳି ଏଇଥର ଆଉ। ଖେଳି ଯାଇଥିଲୁ ଯେ, ଜିତିଲୁ ନା ହାରିବୁ ଖେଳି। ଆଉଥର ଆଉ କେତେ କହିଲ ଛଅ ବହଲ କୋଡିଏ ରହନ। ଛଅ ଭଲ କ ରନ୍ ଥିଲା ମୁଁ ଯାଇଥିଲି ବାଟିଙ୍ଗ କରି।
ହଁ ପିଟିଦଲ।
ହଁ ପିଟି ଦେଲୁ ପ ସେ ପକେଇଲା କଣନୁ ଜ ଟେଇଦଲା ଦିଟା ଭଲ ଫଟ ଦିଟା ଛକା ବାଡେଇ ଦେଇଛି ଛକା ମିତି ବାଡେଇଦେଲି ଏ ଟିକେ ଖାବୁଳିଆ ବୁଲ ଟା ମୋ ମୁଣ୍ଡକୁ ଗଠ ଭଲ ପକେଇ ଦିଅନ୍ତତଇ। ମାନେ ମୋ ମୁଣ୍ଡ ଉପରେ ଉଡି ଉଡି ଆଇଲା ଆଉ। କିପର ଟା ସେଇଠୁ ଧରି ପାରଲାନି ଚାରି ହେଇଗଲା ସେଇଠୁ ବାର ଚାରି ଷୋହଳ ହେଇଗଲା। ଆଉ ଚାରିଟା ବଲ୍ ର ଚାରି ରନ। ଚାରିଟା ବଲର ଚାରି ରନ ହେଠୁ ସେ ନୋ ବଲଟା ସେଇଟା ହେଇଗଲା।
ହୁଁ।
ଗଟେ ସ୍ ନଅ ବଲ ଚାରି ପାଞ୍ଚ ରନ୍ ହେଇଗଲା। ଆଉ ରହିଲା ଚାରି ବଲ ତିନି ସିଙ୍ଗିଲ ଧାଇଙ୍ଗି କରିଦେଲୁ ଆଉ। ଜିତୁଟା ଫାଇନାଲ ସେଟା ଗଲୁ ଯେ ଫାଇନାଲ ମ୍ୟାଚ ଟା ଫାଇନାଲ ମ୍ୟାଚ୍ ଟା ଖେଳିଗଲୁ। ପିଲା ନେଇକି ବାହାରୁ ପିଲା ନେଇକି ବାହାରୁ ଯାଇଦଲୁ ସେ ନାଚଟାଠୁ ମାନେ ଜିତି କଲୁ ଆ ପାଗରେ ପଡିଥିଲା ଲୁଜ ପେଣ୍ଟ ଆଉ। ।
ଉ ହୁଁ ଆମେ ତବେ ଯାଇଥିଲୁ ଯୋଉ ଖୋର୍ଦ୍ଧା ଯାଇଥିଲୁ ଖେଳି ଭଲି ଖେଲ୍ ଯାଇଥିଲୁ ଯେ ଏମିତି ଜିତିଲୁ ଲାଷ୍ଟ ସେମି ଫାଇନାଲ ବେଳକୁ ନା ସେମ ଫାଇନାଲ ଯେତେବେଳେ ଖେଳା ହଉଥିଲା ସେତେବେଳକୁ ହ ଯଉ କି କଣ ଆଗରେ ବଢିଆ ଢେଙ୍ଗା ଟେଙ୍ଗା ପିଲା ଥିଲେ ଆମର ଏମତି ଥିଲେ ମୁଁ ଯାଇଥିଲି ମୁଁ ଲିପ୍ର ଥିଲି। ମାଇଲା ଗୋଟେ ଯେ ମୋ ଆତ ପୁରା ଥରେଇଦେଲା ଖାଲି। ଖାଲଡେ ଇଣ୍ଡୁ ହି ଖଲିବ୍ରୋବନି ଆ ହଉଥିଲା।
ହଁ ଏବେ ତ ଖେଳ ହଉଛି ଇଣ୍ଡିଆ ସହ ରାଖଛନ୍ତି ସବୁ ତା ଚାଉଛି ଦେଖିନୁ କି?
ନା ଏନୁ ଫି ପାୱାଲ୍ଡ କପ ବି ଚାଲିଛି।
ହଁ ଆ ଚାଲିଚ ଇଏ ବି ଚାଲଚି। କଣରା ଆମର ଭଲି ଚାଲିଛି ଇଡିଆ ପୁରା କଣ ପାଞ୍ଚ ଜିର ସବୁ ଯି ଛଟାରୁ ପାଞ୍ଚଟା ଆଙ୍କ ଜିତିଲାଣି। ଫିଲ୍ଡିଆ
ସେଇଟା କୋଉ ଆପରେ ଆଉଛି କି?
ରା ଭଲିବଲ ଗୋଟେ ଆପ ଅଛି ନହେଲେ ୟୁଟ୍ୟୁବ ରେ ଆଉଛି ଲାଇଭ
ଓହୋ।
ଏ ଯେ ଯୋଉଗା ଥ୍ରୀ ଜିରୋ କରିଦେଉଛି ଥ୍ରୀ ନଲିି ଆଉ।
ଉ ହୁଁ।
ଥ୍ରୀ ଜିରୋ ରେ ହରଉଛି ଆଉ ତିନି ରାଉଣ୍ଡ ହଉଛି। ।
ପୁରା ଅଜିତ ଲ ଲେଖା ପୁରା ଫା ଫାୟାର ହେଇକି ମାରୁଛନ୍ତି ଆଉ।
ଅଜିତି ଲା ଲା ଆଉ ନାହାନ୍ତି ଭରା ନୂଆ ପିଲାଇଛି।
ନୂଆ।
ହଁ ହ ହେରା ସବୁ କଣ?
ନଥିବା ଆଉ।
ମାହି ରା ଆଉ ଖ ଜରା ନୱାରଥା।
ରୋହିତ ଶର୍ମା ଏବେ ପଦ୍ମଶୀ ରୋହିତ ଶର୍ମା ଏବେ ପଦ୍ମଶ୍ରୀଳେ ପାଇଲା ବା।
ହଁ ରୋହିତ ଶର୍ମା ଏବେ ପାଇଲା ବା ଏଟା।
ଉଁ ହୁଁ।
ହମ ଆଇଲା ଆଉ।
ଆଉ ବିରାଟ ଲଞ୍ଚ କରିଛି ବା।
ବିରାଟ କୋହଲିି ଆଉ ଗୋଟେ ଥୁ ହଁ କରିଛି ଆଉ।
ହଁ।
ହଁ ତା ବୁଟ ମାନ ଏଠି ବୁଟୁ। ଥୁ ହେରା ବାଗ ହେଇନି ତା ଯୋଉ ଖେଳ ବୁଟରା ଖେଳ ବୁଟରା ଭଲ ଲାଗିଛି ଏ ଯୋଉ ପିନ୍ଧିବା ପାଇଁ ଚାରିଆଡେ ହେରା କିନ୍ତି ଗୋଟେ ଅବାଗିଆ ଦେଖାଉଛିି ।
ହଁ ବା ବାଗ ଲାଗୁନି ମତେ ତ ଟିକେ ବାଗ ଲାଗିଲାନି ତାଠୁ ଭଲ ଆଦି ଦା ପୁମାକାର ବଢିଆଷ୍ଟାଇଲସ୍ ହେଇଚି।
ହଁ ବା ହେରା ବା ଲାଗିଲାନି ତା ଯୋଉ ସ୍ପୋଟ ବୁଟ ଟା ୱାନ ଏଇଟି ର ସେଇଟା ଭ ଭଲ ଅଛି ଟିକେ। ବିରାଟ କୋହଲି ପିନ୍ଧିକି ଏଇଥର ଖେଳୁଥିଲା ସେଇ ବୁଟଟା ସେଇଟା ଭଲ ଅଛି। ଆଉ ଯୋଉ ମାନେ ବୁଲିବା ପାଇଁ ସବୁ କୁଆଡେ ପିନ୍ଧିକି ତା ବାଗ ଲାଗନି ତା କୋଉ ପେଣ୍ଟ କୁ ବା ଆଗ ଲାଗିବନି ସେ ବୁଟ।
ହଁ ବା ଏ କୋଉ ବାଗ ଲାଗୁଛି କ। ହଁ ଭା ନାଲି
ନା ଭଲ ହେଲାନି ଆଉ କଣ ଆଉଟ କହିଲି ତ ଏମିତି ତାର କରିଛି ଚୁଗୁଲି ଏଇଥର ଜିତିଗଲେ ଗୋଟେ ଆଉ।
ହଁ ବା ଉଡୁଛନ୍ତି ଖାଲି ଆଉ।
ହୁଁ। ଦିଟା ଟ୍ରଫି ଜିତିଗଲାଣି ଯେ ଆରସିବି ପିଲା ଆଗରେ ଉଡୁଛନ୍ତି ଆଉ।
ହଁ ବା।
ହ ହ ଚେନ୍ନାଇ ଜିତିଥାନ୍ତା ଏଥର।
ହଁ ବା ହୁ। ଯଦି ଥାଆନ୍ତେ ଆଉ ଧୋନି ଆସିଥାନ୍ତା ଆରାମସେ ଆୟୁଷ ମାତ୍ର ହେଙ୍କ ଥିଲେ ବି ଜିତି ଯାଇଥାନ୍ତା। ସନ୍ଧେ।
ଆଁ ହଁ।
ପୁଣି ଯେମିଓଘଟଣ ଗଲା ଭରି ସିଏ ବି।
ହୁଁ। ପିଲା ନଥିଲେ ନହେଲେ ଜିତିଯାଇଥାନ୍ତି।
ହଁ ଖଲିଲି ଆୟୁଷ ମାତ୍ରେ କା ଥାନ୍ତା।
ନାଁ ଘରେ ଗାଁ ଘର। ହେଲେ ଜିତିଯାଇଥାନ୍ତେ ଆଉ। ଆଉ ବାଇପାସ୍ ଲାଇଟ ଗୁଡା ଜଳୁନି କି?
ହଁ ଜଳୁଛି ଘୁରେ ଘୁରେ ଜଳୁନି ଘୁରେ ଘୁରେ ଯୋଉ ଜାଗାରେ ଜଳୁନି ହେରା ରଖିଛନ୍ତି କଣ କବାଡି ଖେଳିବା ପାଇଁ ବୋଧେ?
ଆ ହୋ ହୋ ଆ ଜହ୍ନ ଟା ତମ ଆଡେ କେଡେଟେ?
ଆମ ଆଡେ ତ ଜହ୍ନଟା କେଡେବଡ ମାନେ ଛୋଟିଆଟିଏ ପୁରା।
ଆଁ ମାଡେ ଆମଆଡେ ଇଆଡ଼େ ମେଲଇ କି ଅଛି।
ଓ ହ।
ହଁ । ହୁ ଉଁ ଆଉ ଏମିତିଇ ବଇଚି ଆଡେ ପିଲାଗୁଡା ଫ୍ରି ଫାଇୟର ଖେଳୁଛନ୍ତି ଆଉ ତୁ ଆଉ ଖେଳୁନ କି?
ମୁଁ ତ ଖେଳୁଛି ଆଉ ମୁଁ ତ ଏଇଠ ବଇଛି ଆଠି ପିଲା ଏଠି ଫ୍ରି ଫାୟାର ଖେୁଛନ୍ତି ଏ ଖାଲି ମାରେ ମାରେ ହଉଛନ୍ତି। ମୁଇଁ ଆଡେ ପଳ ଆଇଛି।
ଅ ହଁ ଆଜି ପା କାହା ବାହାଘର ଏବେ।
ହଁ ଏରା ବାହାଘର ବା।
ପୁଅଟା ନା ଝିଅ ଟାକିରେ?
ହେଟା ପୁଅ ଝିଅ ଟା।
ଓ ହଁ। ଅ ନିଜେ ଆଉଛି ଆସିବ ଭଲ ଟିକଟେ ବୋଧେ ହବ ଆଉ।
ଜାଣିନି ତ?
ହ ହଁ ଭଲ ଟିକେଟ ଆଣିବେ ଯାହେଲେ ଆଉ।
ଏ କଣ ଲାଇଟ ଫାଇଟ ଯାଉଥିଲା ତ।
ହଁ ହଁ ହେରା ଆଣିଛନ୍ତି ବୋଧେ ଆଉ ଆଙ୍କର ଝିଅ ଘର ଆଉ।
ହଁ।
ତ ଆଉ।
ଆଜ୍ଞା ଏନ୍ତି ବସିଛୁ ଆଉ। ଘରକୁ ଯାଇନୁ କି ନା ବଇ ଘରକୁ ଯାଇ ସାରିଲୁଣି ନା ଏଠି ବଇଛୁ?
ବଇଛି ତ ଏଠେ ଆଉ କଣ କରିବା ଆ ଏଇଠି ବଇଛି ଆଉ। ରାସ୍ତାରେ ବସିକି ଲାଇଟି ଗଣୁଚି ଏଇଯୋଉ ତାରା।
ଓହୋ ତାରା କେତେଟା ଖଣ୍ଡେ ପଡିଛନ୍ତି?
ଆ ରୁହ ଗଣିଦିଏ ଆଁ ଏକେ ଦୁଇ। ତିନି ଚାରି ପାଞ୍ଚ ଛଅ ଲକ୍ଷ ଭଳିଆ। ହେରା କୁଆଡକୁ ଗୁରେ ଭୋଜି ଖାଇ ଆଇଲେଣି।
ନହିଁ ନାହିଁ ହେରା ଆମ ସ୍କୁଲ ପିଲାରା ଆଁହଁ।
ଓହୋ।
ବଡ ପିଲାରା ଆଉ ସଲାଣି ତାଙ୍କର ଆଉ ହଉ ଆସ। ଯାଉ ଯାଉ ହେଇଯିବ।
ହଉ ଆଉ।
ଆହୁରି ଶସ୍ତା। ହଁ ଦେଖିବାଉ ଘରେ ପହଞ୍ଚିବା ଆଉ ପଛରେ କରିବା ମ ସାତଟା ହେଲାଣି। ଘରେ କଲ କରିବି। ଟାକ ଆଉ କଣ ଭୋଜିଖାଇ ଯିବୁନି କି?
ହଁ ଯିବା ମୁଁ କଲ କରିଦେବି ଆଉ। ସେ ତମେ ଧରୀକି ଆସିବ ଭାରି ଗାଁ ରୁ।
ହଁଁ ହଁ ବାଏକିରେ ଆଇବେ। ହଁ ହଁ ଆମେ ବାଇକିରେ ପଳେଇ ଆଇଲୁ ଆଉ କଣ। ଧୀରେ ଧୀରେ କଥା ହୋ ବେ ଲୋ ଲୋକଗୁଡ଼ା ଅଛନ୍ତି ନା ବାଇଚନ୍ତି। ହଁ। ଅ ହଉ ଆଉ।
ଏଠି ଗୋଟେ ଅଙ୍କାଳିଆଙ୍କ ଭଳିଆ ରାମ୍ପିକି ଆଲା
କଣ ଡି ଜେ ଆଇଛି ତମର ଏଥର?
ଆମର ଗାଁ ଆଇବ ତା କଣ ମଜିକାଲ ଆଇବ ବୋଧେ।
ଓ ହ।
ତମର ତ ଡି ଜେ ଆଇ ବ
ହ ଲଡୁ ଡି ଜେ ତ ଏଇଥର ଆଣୁଛି ପା।
ଓ ହୋ।
ବଡ଼ ଡି ଜେ ଟେ ଏଥର ଆଣୁଚୁ ଆଉ। ହେରା କଣ ଆଗରେ ଗାଡ଼ି ଫାଡ଼ି ରଖିଚନ୍ତି ବୋଧେ ନୁ।
ହଁ।
ଲାଇଟ ଗାଡ଼ିଟା କାଲି ସ୍କୁଲ୍ ଯିବୁନି କି?
ଆଉ କେନାଲ୍ ରେ କେତେ କେତେ ପାଣି କଣ?
ଆମ ଆଡେ ଅଛି ଏଇ ଏଇ ତଥାପି ଦି ମୁଣ୍ଡୁ ଭଳିଆ ପାଣି।
ଉଁ ହୁଁ ଆଉ ରନିଂ କରି ଆଉ ନାହାନ୍ତି କି?
ନାଇଁ ହେରା ରନିଂ କରି ଯାଉନୁ କାଟୁଚି ଆଉ କଣ କରିବା।
ଗଣ୍ଠି ମତେ କହୁଥିଲା ବିକୁ ଭାଇ ହରକା ଚାରିଟା ବେଳେ ଯିବା କି ଚା ସକାଳେ ଚଳକୁ କହିଲି।
ହ
ହବନି ମ ହେରା କାଟିବ ବଳ ହେରା କିଏ ଯିବ ଚାରିଟରୁ ଉଠିବ କିଏ। ବାରଟା ରୁ ଶସୋଇବ ରାତି ଚାରଟା ରୁ ଉଠିବ।
ହୁଁ।
ସେ କହୁଥିଲା ଯେ ମୁଁ ମନା କଲି।
ହୁଁ ମତେ ମତେ ବି କହୁଥିଲା ମନା କଲି।
କହିଲି ଦେଖିଆ ଆଉ।
ଉଁ ହୁଁ।
ଅ ହଁ ଆଉ କଣ?
ଇଆଡ଼େ ତ ଲାଇଟି ଫାଇଟିରା ସଜେଇଲେଣି ସବୁ ଟିକେ
ଓ ହୋ ଟ୍ରେନ ଟେକିଦେଲେ।
ହଁ ହଉ ଏ ସବୁ କଣ ଛୁଆରା ଏଠେଇ କଣ ହୋଉଛନ୍ତି।
ହେରା କଣ କରୁଚନ୍ତି ହେରା ପାଟି ଫାଟି ରଖିଥିବେ ନା? କେମିତି କଣ କରିବେ?
ହୁଁ ହୁଁ ହଁ ଆଉ ଆଉ କ୍ରିକେଟ୍ ଖେଳି ଯାଉନୁ କି ତୁ?
କ୍ରିକେଟ୍ ମୁଁ ଆଉ ଖେଳି ଯାଉନି ତ ଆଉ।
ହଁ ହବ ହେଇଯିବ।
ହଉ ଆଉ କଣ କୁହ?
ଆଉ କଣ ଖବର? ଆଜି ଯାଉଚି ସେଇ କ୍ରିକେଟ୍ ଖେଳି ଆଉ।
ଓହୋ
ଠିଆ ହେଇକି କରିଦେବା। ଆଉ କଣ ଏଇଟି ତ ଆଉ ଚାଲିଚି ଆଉ ହଁ ହଁ।
ଆଉ କଣ ଆଉ କ୍ରିକେଟ୍ ଖେଳି ଯାଉନ ନୁଁ ସେଟା ସବୁ ଖେଳୁଚନ୍ତି?
ହଁ।
ହଁ ହଉ।